ଗ ଚୁ।
ସାଙ୍ଗ କଣ କରୁଛ? ହଁ ମୁଁ ଭଲ ବହୁତ ହି ଭଲରେ ଅଛି। ତୁମ କଥା ମନ ବି ପଡୁଥିଲା ମୁଁ ତ କଲ୍ କରିଥାନ୍ତି ତୁ ତ କଲୁ ଆଉ।
କାଇଁ ମନେ ପଡି ଥିଲେ ତ ତୁ ତ କେବେ ମତେ କଲ କରୁନା ମୁଁ ତ ତତେ ଖାଲିରେ ଖାଲି କଲ୍ କରୁଛି।
ଏ ମୁଁ କଲ୍ କରିଥାନ୍ତି ଏଇଖୀଣା ମାନେ କଣ କହିଲୁ ତୁ କଲୁ ଆଉ ମାନେ କହନ୍ତିନି ମନ ଯାହା ଖୁ ସେମ ମିଳିଯିବ ମୁଁ ସେମିତି ତତେ କରିବାକୁ ଯାଉଥିନି ତୁ କରିଦେଲୁ ମତେ। ଏଇ ଖୀଣା ବ୍ୟସ୍ତ ମୁଁ ଟିକେ ବ୍ୟ ଯାଉଥିନି କଣ ପାଇଁ କହିଲୁ ଏଇଖିଣା ଟି ସ୍ନାନ ପୂର୍ଣ୍ଣିମା ଚାଲିଛି ନା। ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ଆରମ୍ଭ ହେଇଗଲାଣି। ସେଥିପାଇଁ ଆମ ଘର ପାଖରେ ଗୋଟେ ମନ୍ଦିର ଅଛି ସେଠି ଜଗନ୍ନାଥଙ୍କ ସ୍ନାନ ହଉଥିଲା ସେଥିପାଇଁ ସେଥିରେ ମୁଁ ଟିକେ ବେ ସ୍ତ ରହି ଯାଇଥିଲି ଆଉ ତମେ।
ହଁଁ ମୁଁ ବି ବହୁତ ଭଲ ଅଛି।
ହୁଁ ହୁଁ ଭଲରେ। ଭଲ ଆପଣ ଅଛନ୍ତି ମୁଁ କହୁଥିଲି କଣ କହିଲ। ହଁ ହଁ ପୁରୀ ଚାଲନା ଯିବା ରଥଯାତ୍ରାରେ ଭଲ ମଜା ହବ ଠା
ରଥଯାତ୍ରାରେ ମୋର ବହୁତ ଇଚ୍ଛା ଏଥର ପୁରୀ ଯିବା ପାଇଁ କିନ୍ତୁ। କେ ଯାଣେ ଜଗା ଡୋରି ଲାଗିବ କି ନ ଲାଗିବ। ମୋତେ କିନ୍ତୁ ଭାରି ଇଚ୍ଛା ଟିକେ ଯାଆନ୍ତି ପୁରୀ ରଥ ଟାଣିକି ଆସନ୍ତି।
ଏଇଟା ନିରାଟ। ତମାନେ ଜଗନ୍ନାଥ ନଚାହିଁଲା ଯାଇଁ ଜଗାଡୋରି ନ ଲାଗିଲେ କେହି ଯାଇପାରିବନି ଆଉ ଜଗାଡରି ଏବେ ଲାଗିଲା ତମେ। ତିିରେ ବାହାରିକି। ଜଗା ଗୋଟେ ଏମିତିକା ଜଗା ପାଖକୁ ଗୋଟେ ଏମିତିଆ ମିରି ଆକିଲେଚ।
ହଁ ସେଟା ତ ପୁରା ଅତ୍ୟନ୍ତ ଠିକ କଥା କହିଛନ୍ତି।
ହୁଁ।
ଆଉ ଏଥର କଣ ସବୁ ଶାଗ ଲଗେଇଛି ବୋଉ?
ହଁ।
ଏଥର ବୋଉ କଣ କଣ ସବୁ ଶାଗ ଲଗେଇଛି? ହ
ମୋ ବୋଉ ଖଡା ଲଗେଇଛି କଳମ୍ବ ଲଗେଇଛି ପାଳଙ୍ଗ ଲଗେଇଛି ନେଉଟିଆ ଲଗେଇଛି। ଆଉ ଝୁଡଙ୍ଗ ଲଗେଇଛି। ଆ ଝୁଡଙ୍ଗ ତ ଶାଗ ନୁହଁ ଝୁଡଙ୍ଗ ପରିବା ଲାଗିଛି।
ମୁଁ ସଜନା ଛୁଇଁ ଲଗେଇ ଯେ ସଜନ ଶାଗ ମେଞ୍ଚେ ସଜନ ଶାଗ ହେଇଛି, କୋଶଳା ଶାଗ ଲଗେଇଛି। ପାଳଙ୍ଗ ଶାଗ ଲଗେଇଛି, ଖଡା ଲଗେଇଛି ଆଉ ବୋଇତାଳୁ ଫୁଲ ମାନେ ବୋଇ ଯୋ ଗଛ ସେଟା ଲଗେଇଛି, ମେଞ୍ଚେ ବୋଇତାଳୁ ଫୁଲ ହଉଛି, ବୋଇତାଳୁ ଫୁଲ ତତେ ଭଲ ଲାଗେ ନା?
ମତେ ବହୁତ ଥିଲା, ଆମ ବୋଉ ଅରୁଆ ଚାଉଳକୁ ବା ଟିକି ବେସନ ରେ ପକେଇକି ଆ ସେ ଫୁଲରେ ବରା କରିବ ମସ୍ତ ଲାଗିବ, ହାତ ଚାଟିକି ଖାଇଦବୁ।
ସେ ବୋଇତଳ ଫୁଲରେ ବରା ଭଲ ଲାଗେ, ବୋଇତଳ ଫୁଲର ଯୋଉ ଚର୍ଚରଟ ଟା ବି ବଢିଆ ଲାଗେ।
ହଁ ଚର୍ଚ୍ଚଟିଟା ଚର୍ଚ୍ଚଟିଟା କାଠିରେ ଯୋଉ ତା ଯୋଉ ଡାଳଟା ଯୋଉଟା ସେଇଟାରେ ହବ।
ଆଛା ଶୁଣୁ ତୁ ତ ଚଡ଼ଚଡି ଆଉ ଫୁଲ ବରା ବହୁତ ଖାଇଥିବୁ, ମୁଁ ତ ତା ଗୋଟେ ନୂଆ ଜିନିଷଟେ ବନଉଛି। ବୋଇ ତାଳୁ ଫୁଲରେ କରିିକ ଖାଇବ ହେଲା।
କଣ କହିଲୁ?
ମାନେ ମୁଁ ଆଜି ଗୋଟେ ନୂଆ ଜିନିଷଟା କହୁଛି, ବୋଇତାଲ ଫୁଲରେ କରିକି ଖାଇବ ହେଲା, ଦେଖିବୁ ତତେ ଚଚ ଚୁଡି ଆଉ ଅ ବରା ତତେ ଆଉ ଭଲ ଲାଗିବନି ତତେ ସେଇଟା ହି ଭଲ ଲାଗିବ।
କହୁନୁ ଟିିକେ କଣ?
ସେଟା ହେଲା ଦେଖେ ଟିକେ ଅ ଟିକେ ମାନେ ଯୋଉ ବୋଇତାଳୁ ଫୁଲକୁ ପୁରା ଚୁନ ଚୁନ କରି କାଟିଦବ, ଯେମିତି ଆମେ ତରକାରୀ କଲେ ଯେତି ଚୁଚୁନ କରି କାଟନ୍ତି ସେମିତି ପୁରା ଚୁନଚୁନ କରିକି ବୋଇତାଳୁ ଫୁଲକୁ କାଟିଦବୁ, କାଟି ଦେଇକି ତାକୁ ଭଲସେ ଧୋଇ ଦବୁ, ଧୋଇ ଦେଇ ସାରିଲା ପରେ ତାକୁ କରିବୁ ନା, ତା ଦେହରେ ଟିକେ ଲୁଣ ଲଙ୍କା ଗୁଣ୍ଡି। ଆଉ ହଳଦୀଗୁଣ୍ଡି ଦେଇକି ତାକୁ ଟିକେ ଗୋଳେଇକି ଟିକେ ରଖିଦବୁ, ଟିକେ ପାଣି ନେଇକି ଗିଡିଗଣା ପର୍ଯ୍ୟନ୍ତ ହେଲା। ରଖିଦେବୁ, ତାପରେ କଣ କରିବୁ, ତା ଦେହ ଟିକେ ବେସନ ଧରେ ଦି ଚାମଚ ବେସନ ହେଲା, ତାପରେ ଆଉ ଦି ଚାମଚ କର୍ଣଫ୍ଲାୱାର ଜାଣିଛୁନା, ଯୋଉ ମକା ର ଯୋଉ ପାଉଡର। ହଁ ମକା ର ଯୋଉ ଗୁଣ୍ଡ ଟା ହେଲା, ମକା ଗୁଣ୍ଡ ଟିକେ କେ ଆଉ, ଆଉ ଟିକେ ଅଟା, ଆଉ ଟିକେ ଟିକେ ଭଳିଆ ସୁ ଜି ହେଲା ଆଉ ଟିକେ ମଇଦା ଦେଇକି ହାଁ
ସୁଜି ବି ପଡିବ?
ହଁ ମାନେ ସେଟା ଗୋଟେ ଗୋଟେ ମାନେ ପିଠା ଟାଇପ ର ହେଲା ଉଁ ତାକୁ ଆଉ ହେଲା ତା ଦେହରେ ଭେସୃଙ୍ଗା ପାତ୍ର ମିଞ୍ଚେ ପକେଇବୁ, ଯେମତି ଭେସୁଙ୍ଗା ପତ୍ର, ଭେସୁଙ୍ଗା ପତ୍ର ବାସିବ। ସେଇଟା ବାସିଲେ ହିଁ ବହୁତ ଭଲ ଲାଗିବ ହେଲା, ତାପରେ ଭେସୃଙ୍ଗା ପତ୍ର ପକେଇବୁ। ଆଉ ଲଙ୍କା, କଞ୍ଚା ଲଙ୍କା ହଁ ଯୋଉ କାଟିକି ପକେଇବୁ, ହଁ ହଁ ପିଆଜ ପୁରା ମିଞ୍ଚେ, ହଁ ପିଆଜ ପିଆଜ ବି ମେଞ୍ଚି ଖଣ୍ଡ ପକେଇବୁ, ପକେଇ ତାପରେ ଭଲସେ ଗୋଳେଇ ଦେବୁ, ଗୋଳେଇ ଦେଇକି ଟିକେ ଅଧିକା ତେଲ ପକେଇକି, ଟିକେ ତାୱରେ ପୁରା ଭଲସେ ପତଳା କରିକି ପକେଇଦେବୁ, ସେଠି କଡ଼କଡିଆ ହେଇଗଲା ପରେ ଓଲଟେଇକି ଖାଇବୁ, ତା ଦେହରେ କଣ କି ସସ୍ ଲଗେଇ ଖାଇବୁ କହନି -ଟିକେ ଟମାଟୋ ସସ୍ ନହେଲେ ସେ ଜନ ସସ୍ ଯାହା ବି ହଉ, କୋଉ ଯେକୌଣସି ସସ୍ ଲଗେଇ କି ଖାଇବୁ ବଢ଼ିଆ ଲାଗିବ, ମାନେ ଟେଷ୍ଟ ଦେଖ
ହଁ ସୋରିଷ ସୋରିଷ ତେଲ ଟୀ ଆପଣ ଖାଇଛନ୍ତି ନା ଖାଇ ନାହାଁନ୍ତି, ସୋରିଷର ଗୋଟେ ସସ୍ ଆସୁଛି କି ନା, ସୋରିଷ ବଟା ସସ୍
ହଁ ହଁ ମୁଁ ଦେଖିଛି କିନ୍ତୁ କେବେ ଖାଇନି, କେମିତି ଲାଗେ ସେଟା?
ବହୁତ ଭଲ ଲାଗେ, ମାନେ ତମେ ଖାଲି ପରଟା, ରୁଟି ସହିତ ଲଗେଇକି ଦେଇ ଖାଇ ପାରିବ, ଏମିତି ଚେଷ୍ଟା ରେ।
କିନ୍ତୁ ସେଜୁଆନ୍ ସ ମାନେ ଚଟଣି ଟା ବହୁତ
ଚଟଣିଟା ହଁ, ସେ ଚଟଣି ଟା ବି ଭଲ ଲାଗିଛି, ସୋରିଷ ଚଟଣିଟା ବି ବହୁତ ଭଲ, କାରଣ ଆମେ ଓଡିଆ, ସାଧାରଣ ଓଡିଆ ପରମ୍ପରା ଭୁଲିବା ନି, ଆମର ବିନା ପିଆଜ ରସୁଣ ସୋରିଷ ବଟାରେ ଛି ଭଲ ଲାଗିଲା ଆମକୁ।
ତ ସେଟା ତ ନି ନିର ମାନେ ନିହାତି।
ହୁଁ ଆଉ ଆପଣ ଗାଧୋଇବାକୁ ଯାଇଥିଲେ ଆଜି।
ତାପରେ ଆଜି ଆମର ହେଇଥିଲା ନଡିଆ ବରା ତରକାରୀ। ତରକାରୀ, ଭାତ ଆଉ ଡାଲି, ଶାଗ ଭଜା।
ହୁଁ ନଡ଼ିଆ ବରା ତରକାର ମୁଁ କେବେ ନଡ଼ିଆ ବରା ତରକାରୀ ଖାଇବାକୁ ବଢ଼ିଆ ଲାଗିବ।
ହୁଁ ନଡ଼ିଆ ବରା ତରକାରୀ ତ ବଢ଼ିଆ ଲାଗେ।
ନଡ଼ିଆ ବରା ତରକାରୀ ଆଉ ହେଲା। ବେସନ ବରା ତରକାରୀ ଖାଇଛନ୍ତି ନା, ବେସନ ବରା ତରକାରୀ, ଧୋକା ତରକାରୀ, ମିଲମିକର ତରକାରୀ ମତେ ପରିବା ଛତୁଆ ଏଇ ସବୁ ଖାଇବା ଦେହ ଭଲ ଲାଗି, ଆମ ଘରେ ଫିଙ୍କି ଦିଅନ୍ତି, ଆମ ଘର ଦେହ ପାଇଁ ଭଲ
ଟ୍ରୁ ପାଟିରୁ ଖାଲି ଲାଳ ଗଡୁଛି।
ଆମ ଘରେ କିନ୍ତୁ କହିବେ କି ଆଉ ସଦାବେଳେ ଇଏ ଖାଅ, ପରିବାପତ୍ର ଖାଅ, ଇଏ ଖାଅ କିନ୍ତୁ ମୋ ମତେ ପରିବାପତ୍ର ଭଲ ଲାଗେନା।
ହଁ ମତେ ପନି କିନ୍ତୁ ପନିପରିବା ଖାଇବା ନିହାତି ଜରୁରୀ। ବେଶି ବେଶି କୋଉ ଜିନିଷ ଟା କହିଲ, ବେଶି ହେଲା ପାଳଙ୍ଗ ଶାଗ ବେଶି ଖାଇବା ଦରକାର। ସୁଜୁନା ଶାଗ, ସୁଜୁନା ଛୁଇଁ, ହେରା ବହୁତ ଦେହ ପାଇଁ ଭଲ। ସୁଜୁନା ସାଗରେ, ସୁଜୁନା ଛୁ ଛୁଇଁରେ ଜାଣିଛୁ, ବହୁତ ମାନେ ବହୁତ ରୋଗ ଭଲ ହୁଏ।
ହଁ, ହଁ, ହଁ, ହଁ, ଏଟା ତ ସତ କଥା।
ଆଉ ଯଦି ତମକୁ ଡାଇବେଟିସ୍ ଥିବ, ତାହେଲେ ତମେ କଣ କରିବ, ମଧ୍ୟମ୍ ରୋଗ ଯଦି ଥିବ, ତାହେଲେ ତମେ କଣ କରିବ ନା, ସଜନା ପତ୍ରକୁ ରୁଟି କରି ଖାଇବ, ମାନେ ଅଟାରେ ଘୋଳେଇକି ରୁଟି କରି ଖାଇଲେ, ଡାଇବେଟିସ୍ କମେ, ବହୁତ କିଛି ଜିନିଷ ଅଛି, ମାନେ ଆମ ତ, ଆମରି ଖାଦ୍ୟ ଭିତରୁ ହିଁ ଆମର ଔଷଧ ଅଛି, କିନ୍ତୁ ଆମେ ଜାଣି ପାରୁନାହାନ୍ତି।
ହୁଁ, ଏତେ ତ ପୁରା ନିଆରା ସତ୍ୟ କଥା, ସୁଜୁନା ଶାଗ ସଦାଳେ ଖାଇବ, ଚୁଟି ଭଲ ବଢିବ। ହାଲୋ, ଆ ଆଖି ଭଲ ପାଇଁ, ଆଖି ଭଲ ପାଇଁ ଭଲ, ଆ ଏମିତି ବହୁତ ସାରା ଜିନିଷ ଅଛି। ତା ପାଇଁ ସୁଜୁନା ଶାଗ ବହୁତ ହି ଭଲ।
ହଁ ସେଥିପାଇଁ ତ ଠିକ୍ କଥା କହିଛନ୍ତି।
ହଁ, ଆଉ ଆପଣ, ଆପଣ ଆପଣ ନିଜେ ଆପଣ ନିଜେ କେବେ ଘରେ ଆଇସ୍କ୍ରିମ କରି ଖାଇଛନ୍ତି?
ହଁ, ଆଇସ୍କ୍ରିମ, ରାବିଡି ଏଇଗୁଡା ସବୁ ମୋ ଘରେ
ହଁ ଦହିରେ କରିବେ, ଆପଣ ପନିର ଟା କ୍ଷୀରରେ କରିକି ସଦାବେଳେ ଘରେ ଖାଇବେ, ପନିର କି କିଣିକି ଖାଇବିନି କିନା, ସବୁ ଖରାପ ପନିର ଆଉଚି ମା ବଜାରରେ।
ଓ ହଁ।
ଆପଣଙ୍କ ସେପଟେ ଇଏ ମିଳେନା, ଖଜିରି କୋଳି ଆଉ ରହିଲା କିଏ କୋଳି କହିଲ, ଖଜିରି କୋ ଯଦି ବଡ଼ କୋଳି
କେତେ ଚାଲୁଚନ୍ତି?
ମୁଁ ଦିନକୁ ତ ବହୁତି କମ୍ ଚାଲୁଚି। କିନ୍ତୁ ଟ୍ରାଏ ଚେଷ୍ଟା କରୁଚି ଯେ, ମୁଁ ଚାଲିବାକୁ ଚେଷ୍ଟା କରୁଚି। ଅଧିକ ଟିକେ ମୁଁ ଯେମିତି ଚାଲିପାରେ, କାହିଁ ନା ଯେତେ ଚାଲିବ, ସେତେ ଭଲ।
ହଁ, ସେତ ନିହାତି। ମାନେ ଯେତେ ଚାଲିବେ, ଦେହ ପାଇଁ ସେତେ ଭଲ, ଜମା ମାନେ, ହଁ ଆମର ଯୋଉ ପେଟ ବାହାରି ପଡୁଚି, ଆମ ପେଟଟା ଆମ ପାଇଁ ବହୁତ କ୍ଷତିକାରକ।
ପେଟ ବାହାରିବାର କାରଣ ଏହା ଅଧିକ ଯେ, କି ଆମେ ସଦାବେଳେ ଖାଉଚନ୍ତି ବାହାର ଜିନି ତ ତେଲଭାଜି ଜିନିଷ, ଘର ଜିନିଷ ଅଧିକ ଖାଉନାହାନ୍ତି। ଏଇ କାରଣ ଯୋଗୁଁ ଆମ ବାସ୍ ପେଟ ବାହାରୁଚି, ହୁଁ।
ଆଉ କିନ୍ତୁ ଉଁ ସମସ୍ତେ କୁହନ୍ତି ସିନା ଘର ଖାଇବା ଟା ଭଲ, ଘର ଖାଇବା ଭଲ, ଘର ଖାଇବା ଖାଆନ୍ତୁ କିନ୍ତୁ ଏବେ ଆଗରୁ ଆଗ ଖାଇବା ଟା ଭଲ ଥିଲା, ଆଗ ଖାଇବାର ଅଳ ପ ତେଲ ପକେଇକି କରୁଉଥିଲେ, କି ଉଁ ଘର ଖାଇ ଅଧିକା ପନିପରିବ, ଅଧିକା ସବୁ ମାନେ ସିଝା ଜିନିଷ କରୁଥିଲେ, ଏବେ କା ଘର ଖାଇବା ଆଉ ଭଲ ବି ହେଇକି ନାହିଁ, ଆମେ ଏବେ ଘର ଖାଇବାରେ ବି ବହୁତ ତେଲ, ବହୁତ ମସଲା ପକେଇକି କରୁଚନ୍ତି, ବହୁତ କରିକି କି ରୋଷେଇ କରୁଚନ୍ତି, ତ ଘର ଖାଇବା ଟା ବି ବହୁତ ମାନେ ଆ ଆମ ପାଇଁ ମାନେ ଅହିତକାୟକ ହେଇଗଲାଣି।
ହଁ, ଏଇଟା ତ ସତ କଥା।
ହଁ ସେଟା ତ
ଆପଣଙ୍କ ଘରେ ଗାଈ ବାଛୁରୀ କିଛି ଅଛି?
ନା ମ
ଆମ ଘରେ ଆମ ଘରେ ଗାଈ ଆମ ଘରେ ଗାଈ ଚାରିଟା ଛେଳି ଦିଟା କୁକୁଡ଼ା ଆଠୁଟା ଆମ ଘରେ ଅଛନ୍ତି ପା ଆମେ ସବୁ ଆମ ଆମର ସବୁ ପଶୁ ପକ୍ଷୀଙ୍କୁ ପାଳନ୍ତି ଆମେ ଆମେ ବିକ୍ରି ବି କରୁନା ଆମର ମରିଛ ପେଲିବି ଆମ ସବ ବିଲେଇ ଝାମ୍ପି ଦେଲା। କଣ କଲେ ତାହେଲେ କାହାକୁ ଦେବୁ ବିକିବୁ ନ ଚାଲେ ନିଜେ ଯଦି ନିଜେ ଯାଇ ତେନ୍ ଖାଇହବନି। ତାର ଏତେ ସ୍ନେହ ଶ୍ରଦ୍ଧା ଆମ ତାଙ୍କୁ ଦଉଛେ ଆମ
ତ ମତେ କୁହନ୍ତୁ ଆଗରୁ ଛୋଟବେଳେ କି ଯଦି ତମକୁ ଆଁ ଆମିଷ ଖାଇବା ପାଇଁ ଇଚ୍ଛା ହଉନି। ତାହେଲେ ଛେଳିିକି କୁକୁଡ଼ାକୁ ପାଳ ପାଳିଲେ ତୁମେ ବିଲକୁଲ ବି ଖାଇ ପାରିବନି ଆମିଷ।
ଏଇଟା ପୁରା ସତ୍ୟ କଥା ଆମେ ପା ସେଇଆ ଆମର ବି ଇଛା ହଉନି ଇଛା ମାନେ ଆମେ ଯେତେବେଳେ ରଖିଲୁ ମାନେ ଆମକୁ ଗୋଟେ ଏତେ ଭଲ ପାଇବା ହେଇଗଲେ ଯେ ତାଙ୍କ ପ୍ରତି ଆଉ ତାଙ୍କ ସେଗୁଡା ମାନେ ଖାଇବାକୁ ହିଁ ଇଚ୍ଛା ହଉନି ଟୋଟାଲ। ମାନେ ଗୋଟେ ଭଲ ପାଇବା ତାଙ୍କ ସହିତ ହେଇଯିବ।
ହଁ ତାଙ୍କ ସହିତ ମାନେ ସେମାନଙ୍କୁ ଟୋଟାଲି ଇଚ୍ଛା ହୁଏନି ମାନେ ଆଉ ଗୋଟେ କଥା ବି ଯଦି ତମେ ଗୋଟେ ଗଛର ଫୁଲ ଭିତରେ ତମେ ଯଦି ଗଛକୁ ଭଲ ପାଉଥିବ। ତାହେଲେ ତମେ ସେ ଫୁଲଟାକୁ ତୋଳିବାକୁ ବିଲକୁଲ ଇଛା ହବନି ଇଛା ହବ ସେ ଘ ସେଇ ଗଛରେ ସେ ଫୁଲ ଟା ପୁରା ସୁନ୍ଦର ହେଇକି ରହିଥାଉ ଆମେ ସବୁବେଳେ ଦେଖିବୁ ପାଣି ଦବୁ ଆ ଆହୁରି ବଡ ହବ ଆହୁରି
ହୁଁ ହୁଁ ହୁଁ ଖାଲି ଦେଖିବାକୁ ଇଚ୍ଛା ହବ ଭାରି ଭଲ ଲାଗିବ ଦେଖି ହୁଁ ମାନେ ଇଚ୍ଛା ହବ ଖାଲି ସେମ ଫୁଲ ହେଇକି ରହିଥାଉ ନ ଝଡୁ କିନ୍ତୁ ଝଡିଯିବ ଫୁଲଟା ଆଜି ହେଇଛି କାଲି ମରିଯିବ ଝଡ଼ିଯିବ। କିନ୍ତୁ ଆମ୍ବ ଇଛା ହଉଥିବ ନା ଫୁଲଟା ନ ପଡୁ। ହଁ ଆମ ଗୋଟେ ଭଲ ପାଇବା ଥାଏ ନା ଆମ ଗୋଟେ ନିହାମ ଏମିତି କରିଦେଇଥାନ୍ତି, ଆମେ ଯେତେ କଷ୍ଟ କରିକି ତାକୁ ଫୁଲଟା ଗଛ ଟାକୁ ଲଗେଇଥିବା। ପଢେଇଥିବା ସେଥିପାଇଁ ଫେରେ ଇଏ କରିବାକୁ ହବନି ସେଥିପାଇଁ ଆମେ ଏ କରନ୍ତିନି। ନହେଲେ ନହେଲେ ଆଉ କାହା ଗଛରେ ଆମ ଇଛା ହବ ସାଙ୍ଗ ହେଇ ନାଇଁ ଆମେ ଏପଟେ ବର୍ଷା ପାଗ ଟୋଟାଲ ଜହ୍ନ ନାଇ। ଠିକ୍ ଅଛନ୍ତି ତମେ।
ଗୋଟେ କଥା ଜାଣିଛ ଯେତେବେଳେ ଅମାବାସ୍ୟା ହୁଏ ଜହ୍ନର ଦେ ଖିବ ଟିକେ ସାଇଜ ମାନେ ତାଙ୍କର ଯୋଉ ମାନେ ଇଏ ଟା କେ ତେ ବଡ ହେଇଯାଏ ହେଲା ଉଁ। ହଁ ଚନ୍ଦ୍ର ଟିକେ ବଡ ହେଇଯାଆନ୍ତେ ଅମାବାସ୍ୟାରେ
ସବୁ ଆଗରୁ ଛୋଟ ପିଲା ମାନେ କଣ କହୁଚୁ ସେତେବେଳେ କଣ ଏଇ ଯୋ ଚନ୍ଦ୍ରର ଯୋଉ ଦାଗଟା ଥାଏ ଆମର ଛୋଟବେଳକୁ ନେଇ କଙ୍କଡ଼ା ଇତିରେ ଚାଲିଛ ଓଲୁଅ କଙ୍କଡା ଚାଲୁଛି କଙ୍କଡା ଦାଗ ଅଛି ହୁଁ ନାଇଁ।
ପୂର୍ଣ୍ଣମୀ ପୂର୍ଣ୍ଣମୀରେ ଚନ୍ଦ୍ର ଟା ଟିକେ ବଡ ହେଇଯାଆନ୍ତି। ତାଙ୍କୁ କଣ ତାଙ୍କୁ ଗୋଟେ ରେଡ ମୁନ କହନ୍ତି।
ହୁଁ ନାଲି ତ ନାଲି ଜହ୍ନ।
ହଁ ହଁ ନାଲି ଜହ୍ନ ହଁ କହନ୍ତି। ନା ତାଙ୍କୁ ଓ ତାଙ୍କ ବୈଜ୍ଞାନିକ ମାନେ ରେଡ ମୁନ କହନ୍ତି।
ହଁ ତମେ ତ ତମେ ବୈଜ୍ଞାନିକ। ଯୋଉ କୋର୍ସଟା କରୁନଥିଲା ନା ଯୋଉ ବହିଟା ଆଣିକି ପଢୁଥିଲ ତ ମୁଁ ଏଇ ପଢିବି ମୁଁ ନର୍ମାଲ ପରୀକ୍ଷ ଇଂଲି କଥା କଣ ହେଲା ଭଲ ହେଲା ନା?
ହଁ ଭଲ ଚାଲିଛି ଆଉ। ସବୁ ସବୁ କାମ ଟାଇମ ଲାଗେ। ଆମେ ଏମିତି ତାକୁ ସ ଅଧାରୁ ଛାଡିଦେଲେ ତ ହବନି। ବହୁତ ମାନେ ବହୁତ ତାକୁ ସମୟ ଦେବା ପାଇଁ ପଡେ। ବହୁତ ତାକୁ ଭଲ ସେ ପଢିବା ପାଇଁ ପଡେ କାହିଁକି ନା କୌଣସି ଜିନିଷ
ଯୋଉ ଜିନିଷକୁୁ ମାନେ ସଏ ମାନେ ନାଇ ମାନେ ମନରୁ କରୁଥିବ, ସଦାବେଳେ ଭଲସେ କରୁଥିବ ନା ସେଇ ଦିନିଷ ଟା ତମର ହେଇକି ହି ରହିବ। ଆଉ ଯୋଉ ଦିନିଷଟା ତମେ ଗୋଟେ ଓପର ଦେଖାଣିଆ କରି ଥିବ ସେଟା ସେଟା କେବେ ହେଇପାରିବନି। ତମେ ଯଦି ଶ୍ରଦ୍ଧାରେ ଗୋଟେ ଜିନିଷକୁ ତମେ ଖାଲି କହିବ ହଁ ଏଇଟା ହବା ପାଇଁ ମୁଁ କରିବି ସେମିତି ହେଇପାରିବନି। ତମେ ସେଇଟା ମନରୁ ଚାହିଁବ। କି ହଁ ଏଇଟା ମୁଁ କରିବି ହବ।
ହଁ ସେଟା ତ ସେଟା ତ ଅତ୍ୟନ୍ତ ଭାବରେ ସତ୍ୟ କଥା। ଆଉ ଗୋଟେ କଥା ଜାଣିଛ? ତମର ଯଦି ଆଣ୍ଠୁ ବିନ୍ଧୁଛି, ଗୋଡ ବିନ୍ଧୁ ଛି ତାହେଲେ କଣ କରିବ ନା ଅରଖ ପତ୍ର ଆଣିଚ ଅରଖ ପତ୍ର
ହଁ ହଁ ଅରଖ ପତ୍ର।
ଅରଖ, ଅରଖ ପତ୍ରକୁ ଆଣିକି ତାୱାରେ ସେକିକି ହେଲା। ମାନେ କା ତମ ଆଣ୍ଠୁରେ ଯୋଉଠି ବିନ୍ଧୁଛି ଆଣ୍ଠୁ ଆଣ୍ଠୁ, ଆଣ୍ଠୁ ହଉକି ଏଁ ଆଣ୍ଠ ଆଣ୍ଠୁରେ ତାକୁ ଲଗେଇ ସୋରିଷ ତେଲ ଟିକେ ତାଦିହରେ ଲଗେଇକି ଆଣ୍ଠୁରେ ବାନ୍ଧି ଦବ। ବାନ୍ଧି ଦେଇକି ଶୋଇ ପଡିବ। ଦେଖିବ ସଖାଳୁ ଉ ଉଠିଲାବେଳକୁ ଆଣ୍ଠୁ ଫାଣ୍ଠୁ ବିନ୍ଧା କମିଯାଇଥିବ। ଆଉ ଯଦି ତମର କିଛି ରୋଗ ମାନେ ତମର ଯଦି କିଛି ବିନ୍ଧା ବିନ୍ଧି ବି ନାହିଁ, ଯଦି ତମର ଉଁ ତମ ମୁହଁରେ ବ୍ରଣ ବାହାରୁ ଚି ଇଏ ହଉଛି ସେଇଗୁଡା ସବୁ ହେଉଛି ତାହେଲେ ତମେ କଣ କରିବ ନା ପାଦ
ଆମ ଏପଟେ ବି ସବୁ କୁହନ୍ତି, କିି ତ ମୁଁ ଏ ଆମ ଏ ପଟେ ସବୁ କୁହନ୍ତି ମୁଁ